ଏଇ ଟ୍ରେନ ଲାଇନ ଆଡେ ଆଇଛି ବୁଲିବାକୁ।
ଭାଇ।
ଯାଇଥିଲି ବୁଲିବାକୁ ଭଲ ଲାଗୁନଥିଲା ଘରେ ବସି ବସି ସକାଳୁ ବର୍ଷା ହଉଛି ଆଉ ଘରେ ବସି ବସି ଚିଡ଼ା ଲାଗିଲା ମୁଁ କହିଲି ଯାଉଛି ଟିକେ ବୁଲି ଆସେ ଟ୍ରେନ ଲାଇନ ଆଡେ ଆଉ।
ବର୍ଷା ହଉ ଭଲ ନା ଥଣ୍ଡା ପାଗ ଦେଖଉଛି ପୁରା ବଢିଆ ଲାଗୁଛି ଥଣ୍ଡାରେ ବୁଲିବାକୁ।
। ମତେ ରିଲୁ ଲେଖି ପଠୋଉଛି କୋଉଠି ଅଛୁ କୋଉଠି ଅଛୁ? ବୁଲା
ହଁ ହଁ।
ସେଇ ହରି ସେଇ ଦବୁ କେମିତି ମୁଁ ପକେଟରେ ପୁରେ ଦେଇଚି ସେଟା।
ମୁଁ କହିଦେବି ହରି ସହିତ ତମ ଘର ଆଗରେ କୁକୁର ଶୋଇଛି ସେଠି ଭୁକିଲା ଆମେ ପଳେଆଇଲୁ ତୁ କାର୍ଡ ଆସି ନେଇଯା।
ନା ବେ ତାକୁ ଗଲା ବେଳେ ତୁ ଯିବୁ ଯେତେବେଳେ ଦେଇଦେବୁ ତାକୁ କହିଦବୁ ଯାଉଥିବ ସେଠୁ ଆସୁନଥିବ କି ଖେଳିକି ସେତିକିବେଳେ ଗଲାବେଳେ ଦେଇଦବୁ ଆଉ।
ହଉ ହଉ ସେଇଭଳିଆ କରିବି ଭାବୁଛି ଆଉ।
ଆଉ ନବ କେମିତି ତାଙ୍କ କୁକୁର ଯୋଉ ଭଳିଆ କାମୁଡିିବେ କାମୁଡ଼ି ଦିଅନ୍ତି। ମୋ ବଡ ବାପା କୁ
ହୁଁ ହୁଁ ହଁ ସେ ମୋ ମୋ ବଡ ବାପାଙ୍କୁ କାମୁ ମୋ ଦେଇ ବାପ ମୋ ଦେଇକି କାମୁଡି ଦେଇଥିଲା। ହଁ ମୋ ରୁନା ଦେଇକି କାମୁଡି ଦେଇଥିଲା ତାଙ୍କରି କୁକୁର ଥରେ ମେଡିକାଲ ନେଇକି ଯାଇଥିଲି। ମାନେ କାମୁଡିନି ମାନେ ରାମ୍ପି ଦେଇଥିଲା ରାମ୍ପି ଦେଇଥିଲା ସେୟାକୁ ଯାଇଥିଲା ଟିଟନାଶ ନବାକୁ
ରାମ୍ପିଲେ ବେଶୀ ବିଷ ନୁହେଁ। ଦେଖୁନୁ ମତେ କୋହୁଚନ୍ତି ରାମ୍ପି ଦେଲେ ବିଷ ବା ରାମ୍ପିଲେ ବିଷ ନୁହେଁ ବିଲେଇ ରାମ୍ପିଲେ ବିଷ।
ରାମ୍ପି ଦେବେ ଯାହା ହେଲେ ମାନେ ଜୀ-ଜୀବ ଜନ୍ତୁ ନା ତାଙ୍କ ଉପରେ ଭରସା ଅଛି। ଯାହାହେଲେ ରାମ୍ପି ଦେଲେ ବି ଯାହାହେଲେ ତାଙ୍କ ନଖରେ ଯାହା ହେଲେ ସବୁ ଦି ଯି-ଯିବେ ନା ବ୍ୟାକ୍ଟେରିଆ ଫ୍ୟାକ୍ଟେରିଆ।
ଜି ଆମ କୁକୁର ଦେଖିବୁ କାହାକୁ କାମୁଡିନି।
ତମ ତତେ ନା ତୋ ଭାଇ କିି ସେତେବେଳେ କାମୁଡି ନଥିଲା ତୋ ଭାଇ କି ନା ତତେ?
ସେ ନାଲି ପୂର ସେ ହରିଜନ ସାହିର
ଓହୋ ସେଇଠି କାମୁଡ଼ି ନଥିଲା କାହାକୁ ଗୋଟେ
ଆମର ଗୋଟେ କୁକୁର ଥିଲା ଦେଖିଚି ନା ଗୋଡେଇ ଗୋଡେଇ କାମଡୁଥିଲା ସମସ୍ତିକୁ।
ହଁ ଅ।
ନାଁ ତୁ ସେତିକି ବୋଳେ ହଷ୍ଟେଲ ଯାଇଥିଲୁ ବୋଧେ?
କଣ ହେଲା?
ସେଇ ତୁ ସେଇ ସେତିକା ବେଳକୁ ହଷ୍ଟେଲ ପଳେଇଥିଲୁ ବୋଧେ। ଯେତେବେଳେ ସେ କୁକୁର କାମୁଡୁଥିଲା। ତାର ରେକର୍ଡ ହେଇଯାଇଚିଲୋ।
ରେକର୍ଡ କୋଉଠି ବେ?
ରେକର୍ଡ ଆମ କୁକୁର ରେକର୍ଡ ହେଇଯାଇଚି ଜଣୁକୁ ଚାରି ଥର ଜଣକୁ ପାଞ୍ଚ ଥର ଜଣକୁ ତିନିଥର ଏମିତି କାମୁଡିଚି।
ଉଁ ହୁଁ।
ଯୋଉ ଭୋଳା ଭାଇ ତା ବାପା।
ଆଁ।
ଯୋଉ ଟିକିଲା ବଡବାପା ଭୋଳା ଭାଇ ତା ବାପା ଯିଏ ତାଙ୍କୁ କାମୁଡିଥିଲା ଟି ଥର ଚାରିଥର
ତାକୁ ଏତେ ଥର କାମୁଡିକି ତଥାପି ସିଏ
ଆଉ ଆକୁ କେତେ ଜଣଙ୍କୁ କାମୁଥିଲ ତୁ ହିସାବ କଲେ ହସି ହସି ଗଡିବୁ।
ଆଉ ଯୋଉ ତୁ ଏଟା ସେଇ ଟାକ୍ସ କମ୍ପଲିଟି କରିବୁ କେମିତି ମାନେ ମୁଁ ବୁଝିପାରିଲିନି ଟ୍ୟାକ୍ସ କଥା କେମିତି କଣ?
ସେମତି ପଢିକି କମ୍ପ୍ଲିଟ କରିବୁ ଆଉ କେମିତି ପଢିକି କମ୍ପଲିଟି କରି ହବ। ଗୋଟେ ଟ୍ୟାକ୍ସ ଆସିକି ଦଶ ମିନିଟ ପାଖାପାଖି ରେ ଏରା କମ୍ପ୍ଲିଟ ହବ ଆଉ।
ମାନେ ଗୋଟେ ଟ୍ୟାକ୍ସ ଭିତରେ କେତେଟା ଅଛି?
ଓ ଓ ସେଇଆ ନେକ୍ସଟ ଟ୍ୟାକ୍ସ ଯୋଉଟା ଆସିବି ଏଟା ହୋଉଚି ଅ ପଚିଶି ଟା ଆସିବ।
ପଚିଶ ଟା ମାନେ ଗୋଟେ ଟ୍ୟା ପଚିଶି ଟା ମାନେ ପଚିଶି ଥର କହିଦବୁ ସରିଯିବ।
ହଁ ଭଲ ସେ ପଢିବାକୁ ପଡିବ ନା ତୁ ଯଦି ଭଲସେ ନ ପଢିବୁ ଅମୁହାଁ ପଢି ଦେଇ ଯିବୁ ତାହେଲେ କିଛି ଫାଇଦା ନାହିଁ ବେକାର ଟାରେ ଏତେ ସେକେଣ୍ଡ ନୁହେଁ ସେମିତି ନାଇ ତୁ ଯେତେ ସେକେଣ୍ଡ ଭିତରେ ପଢି ପାଇଲୁ ଯେତେ କ୍ଲିଅରିଟି ମାନେ କ୍ଲିୟର ଭାବେ ରେ ପଢିପାଇଲୁ ସ୍ପଷ୍ଟ ଭାବରେ ପଢି ପାଇଲୁ।
ମାନେ ଦେଖ ପଚିଶି ଟା ଆସିଲା ସେମିତି ମାନେ କିଛି ନାଇଁ। ମାନେ ତୋର କୋଉଟା ଲେଖା ହେଇକି ଆଇଥିଚି ତୁ ସେଇଟା ପଢିକି ଛାଡିବୁ ତାଙ୍କୁ।
ହୁଁ ସେଟା ପଢିକି ସେ ଯୋଉ ନୋଟସ୍ ଯୋଉ ହେଲା ସେ ନୋଟସ୍ ତାଙ୍କ ପାଖକୁ ଛାଡିବୁ।
ନାଁବା ମୁଁ ଭାବୁଥିଲି କଣ କହନି ସେ କହିକି ଯୋଉରା ଆସିଥିବ ତାକୁ ଲେଖିକି ଛାଡିବୁ।
ଅ ହ।
ଆଗେ କଣ ଗୋଟେ ଲେଖିକି ଛାଡିବୁ ଏବେ କଣ କହିକି ଛାଡିବୁ କରିଦେଇଛନ୍ତି।
ଅ ହ।
ବି ଆଉ ତୁ ନା କଣ କରୁଚୁ?
ଏଇ ଆାଇଚି ବିଲଆଡେ ବୁଲିବାକୁ ଆଉ।
ରଥଯାତ୍ରା କୋଉଭଳିଆ ଚାଲିଛି ସବୁ?
ରଥଜାତ୍ରା ଏବେ ସ୍ନାନ ପୂର୍ଣ୍ଣିମା କାଲି ପରଦିନ ଆଡ଼କୁ ଗଲା।
ହୁଁ।
ତାପରେ ଫେଣି ଆସିବ ସବୁ। ଏଇନା ଦଶ ପନ୍ଦର ଦିନ ଏଇନା ଭଗବାନେ- - ଠାକୁରଘର ଭିତରେ ରହିବେ ଏଇନା ତାରେ ଏକାଥରେ ଯାଇ ରଥଯାତ୍ରା କୁ ବାହାରିବେ। ଯିବେ ତ ଆଉ ଆମର ସହିତା କୁନ୍ଦଳ ପାଖକୁ ବି ଯାଆନ୍ତି କୁନ୍ଦଳ ଯଜ୍ଞ ପଡିଆ ଆମର ଯାଆନ୍ତି ରଥ ସେଇଠିକି। ତାରେ ପୁଣି ନଅ ଦିନ ପରେ ଆସିବେ ବାହୁଡାକୁ ଆଉ।
ଆମେ ଏଥର କଣ କରିବା ମତେ ଲାଗୁଚି ଜାଣିଚୁ ସବୁ ସେପଟକୁ ଯିବେ ଚଣ୍ଡି ଖୋଲ ଆଡେ। ଉ ହଁ ସେ ଚଣ୍ଡିଖୋଲ ଆଡେ ଯିବେ ରଙ୍ଗ ସାଇଡ ରୁ। ତାପରେ ରଂଗ ସାଇଡରୁ ଉପରୁ ଉଠେଇକି ତାପରେ ହେଠୁ ଟାଣି ଟାଣିକି ଆଣିବେ।
ବାଟ ଅଛି ଆଉକଉ ପଟେ ବାଟ ନାହିଁ ସେଇପଟ ବି ଉଠିବେ।
ଏପଟେ ଉଠିବେନି ଯୋଉ ବାଜିବ ବନ୍ଧ ପୋଲ। ପୋହ୍ଲ ବାଜିବ।
ନା ନା ପୋଲ ବାଯିବନି।
ଆଉ ପୋଲ ବାଜିବନି ଜଦି ସେଇପଟେ ଉଠେଇଦେବେ ମୁଁ କଣ କହୁଚି କହନି। କୁଣ୍ଡଳୁ ଉଠିବୁ ଯୋଉ ଏନଏଚ ଟା ଡାଙ୍କୁ ଯିବାକୁ ସେଇ ବାଟେ ଯିବେ ମାନସ କହୁଛି ଉପର ବାଜିିବ ପୋଲ।
ଆ ହଁ।
ଦି ଯଉ କହୁଚୁ ଏପ ଡାଁହାକୁ ଯିବେ ତାପରେ ଉଠିକି ବୋଧେ ହେଠିକି ଯିବେ ମତେ ଜାହା ଲାଗୁଚି।
ଅ ହ।
ରକ୍ଷି ଦେବୀ।
କଣ।
ହଉ ହେଲା।
ରଇ ଯା। ହ। ହଉ ରଖନି ଦେଖିଆ ଦେଖିନି ଆ ଦେଖିବା।
ହ।
ହଁ ସେଇଆ କହୁଚି ମୁଁ ଦେଖେନି ଟ୍ୟାକ୍ସଟା କାଉଣ୍ଟ ହଉଛି ନା ନାଇଁ ପାଞ୍ଚମିନ୍ଟ ରେ।
ହଉ ହଉ ହଉ ହଉ ଆଟି ଦେ।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
ଆଟେ।